ହଁ କଣ କରୁଚ?
ବସଚି।
ହଁ ମୁଁ ବି ସେଇ ମୁଁ ବି ସେଇ ଖାଇକି ଆସିଲି ଏଇ ବସଚି ଆଉ।
କଣ ଖାଇଲେ?
ମୁଁ ତ ଏଇ ମତେ ଜଣେ ପିଲାଟେ ଆଣିକି ଦେଲା ନୁଡଲସ ର କୁୁରକୁରେ ସେଇଟା ଭଲ ଲାଗୁଥିଲା ପୁରା ଚଟପଟା ଲାଗୁଥିଲା।
ମୁଁ ବି ଆଜି ସେଇଟା ହିଁ ଖାଇଚି ଆମେ ଦି ଜଣ ସବୁବେଳେ ସେମ ସେମ ଖାଉଚନ୍ତି।
ହଁ କେତେ ୱାଓ ନା।
ହଁ।
ଆଉ କଣ କହୁଥିଲେ?
ମୁଁ ପଚାରିଥିଲି କି ଏଥର ଯୋଉ ଏଇ ବର୍ଷ ଯୋଉ ଫାଷ୍ଟ ବେଳକୁ ଯୋଉ ଜଙ୍ଗଲ ସଫାରି ଆପଣ ଯାଇଥିଲେ ସେଇଠି ଆପଣ କଣ କଣ କଲେ?
ମୁଁ ଗୋଟେ କଥାଟେ କହିବି ତମେ ଯଦି ନନ୍ଦନକାନନ ଗଲ ଜଙ୍ଗଲ ସପାରୀ ଜମା ଯିବୁନି ଖାଲି ଏସିି ବସ ରେ ଆମେ ଗଲୁ ଟିକେଟ କରିକି ତମେ ଏସି ବସ ରେ ଗଲ ଆଉ ଶହେ କୋଟି ଟଙ୍କା ଦେଲ ହେଲେ ଦେଖିଲା ବେଳକୁ ତମେ ଖାଲି ହରିଣ ଆଉ ମୟୁର ହିଁ ବହୁତ ପାଖ ଦେଖିଲ ଆଉ ଆମ ବସ୍ ପାଖକୁ ନା ଭାଲୁ ଯାହା ଟିକେ ପାଖକୁ ଆସିଥିଲା ନହେଲେ ସେ ସିଂହ ପାଖ ଆମକୁ ଠିକ ସେ ହିଁ ଦେଖାହଲେଣିି ବାହାରେ ଯୋଉ ସେମିତିଆ ଲାଗି ଯୋଉଠି ସିଂହ ପାଖ ଦେଖିବ ସେଇଠି ଆହୁରି ଭଲ ସେ ଦେଖା ହେଲା ପରେ ସେ ଜଙ୍ଗଲ ସଫରେ ବି ଦେଖା ହେଲାନି ହେଲେ ଗୋଟେ ନୂଆ ଅନୁଭୂତି ଲାଗିଲା କି ଆମେ ପୁରା ଏତେ ପାଖରୁ ଦେଖୁଛେ ଆମେ ଯେତେବେଳେ ଯାଉ ମାନେ ଯୋଉଠି ଏମିତି ସମସ୍ତେ ଦେଖିବା ପାଇଁ ରଖା ହେଇଛି ସେଇ ଆମେ ସେଇ ଭିତରେ ଭିତରେ ଗଲୁ। ମାନେ ଯୋଉଠି ବାଘ ଅଛି ଆମେ ତା ଇଲାକା ଦେଇକି ହିଁ ଗଲୁ ଆମେ ସବୁ ତାକୁ ବାହାରୁ ଦେଖୁ ନା ଏଥର କିନ୍ତୁ ଆମେ ତା ଇଲାକା ଦେଇକି ହିଁ ଯାଇଚୁ ବଟ ଆମେ ଖରା ବେଳେ ଯାଇଥିଲୁ ନା ବଧେ ବାଘ ମାନେ ମାନେ ଖାଇକି ତାଙ୍କ ପେଟ ଓଜନ ହେଇଯାଇଛି। ଶୋଇଚନ୍ତି ଆଉ
ହଁ ତାପରେ ଏବେ ଯୋଉ ନନ୍ଦନକାନନରେ ଏବେ ଯୋଉ ଗୋଟେ ମ୍ୟାପ ବି କରିଦେଇଛନ୍ତି ତମେ ଚାଲିକି ବି ଯାଇପାରିବ ଆଉ ଯୋଉ ଚାଲିକି ନ ଗଲେ ଏବେ ଗୋଟେ ଇଲେକ୍ଟ୍ରିକ ସ୍କୁଟିରେ ବି ଯୋଉ ଗାଡିରେ ବି ଯାଇପାରୁଛନ୍ତି ଏବେ।
ହଁ ଯେ ହେଲେ ସେ ଇଲେକ୍ଟ୍ରିକ ଗାଡି ଗୁଡା ଘଣ୍ଟା ପିଛା ବହୁତ ଟଙ୍କା ନଉଛନ୍ତି ଆଉ ଗୋଟେ କଥା ସେମାନେ ଧରିକି ତମେ ଜିରାଫ ଦେଖିବାକୁ ଗଲା ନା ସେଇଠି ସେ ମାତ୍ର ମାନେ ଦଶ ସେକେଣ୍ଡ ବି ରଖିଥାନ୍ତେ ସେମାନେ ଦଶ ସେକେଣ୍ଡ ବି ରଖିବେନି ତମେ ଘଂଟା ଘଣ୍ଟ ଭିତରେ ଯାହା ନନ୍ଦନକାନନ ବୁଲି ପାରିବ ନହେଲେ ସେ ଜମା ଗାଡି ରଖୁନାହାନ୍ତି ଜାଣିଚ।
ତାହେଲେ ତ ଆମେ ଚାଲିକି ହିଁ ବୁଲିଦବା ଆଉ ସେଇଠି ବୋଟିଂ କରିଦେବେ ବି ଅଛି ଆପଣ ବୋଟିଂ କରିଚନ୍ତି।
ସେଇ କଥା ପରା ଆମେ ଚାଲିକି ବୁଲିଦେଲେ ଆହୁରି ଭଲସେ ଦେଖିପାରିବା ବେଶୀ ଟାଇମ ଦେଖିପାରିବା ମୁଁ ତ ବୋଟିଂ ଏଥରକ କରିନି ଆମେ ତିନି ଜଣ ଥିଲୁ ତ ସେଥିପାଇଁ ଆଉ ଗଲୁନି ବୋଟିଂ କରିବାକୁ ଆମେ ଏଇ ଜଙ୍ଗଲ ସଫରେ ପଳେଇଥିଲୁ। ତ ଆଉ ଗଲୁନି ଭୋଟିଂ କରିବାକୁ।
ତାପରେ ଯୋଉ ଆ ମୋ ଭଉଣୀର ବି ମୋର ଭାବୁଥିଲୁ କାଲି ଆମେ ଦି ଜଣ କଥା ହଉଥିଲୁ କାଲି ଆଡକୁ ଯିବୁ ବୋଧେ ସେ କହିଲା ତ ପହର ଦିନ ଯିବା ନନ୍ଦନକାନନ ବୋଧେ ଆମେ କାଲି ଯାଇ ପାରୁ ସେ କହିଲା। ଯେ ଆମେ ଜଙ୍ଗଲ ସଫରରେ ଯିବା ମୁଁ କହିଲେ ମୋର ଗୋଟେ ଦିଦିଟା ଚିହ୍ନା ଅଛନ୍ତି ଆମେ ତାଙ୍କୁ ପଚାରିଲ ଯଦି ଜଙ୍ଗଲ ସଫାରରେ କିଛି ଭଲ ଥିବ ତାହେଲେ ଯିବା ନହେଲେ ଅଯଥାରେ ଶହେ କୋଡିଏ ଟଙ୍କା ଟିକେଟ କରିକି କମ ପାଇଁ ଯିବା।
ପଞ୍ଚସ୍ତରୀ ବାଲା ବି ଅଛି ସେଟା ନ ଏସି ହେଲେ ସେଥିରେ ଅନଲାଇନ୍ ପେମେଣ୍ଟ ହେଇ ପାରିବନି ଅଫଲାଇନ ପେମେଣ୍ଟ ହେଇ ପାରିବ ତ ଆମ ପାଖରେ ତ ଅଫଲାଇନ ନଥିଲା ତ ଆମେ ଅନଲାଇନ ଦେଇକି ଗଲୁ ଆଉ ମୁଁ କିନ୍ତୁ କହିବି ତମେ ଜମା ଜଙ୍ଗଲ ସଫର ରେ ଯାୟନି। ଏତେ ବି କିଛି ୱାଓ ବାଲା ନାହିଁ ଆମେ ଯୋଉ ବାହାରେ ଯାହାବି ଦେଖିପାରୁଛେ ସେତିକି ପୁରା ଶାନ୍ତିରେ ଆମେ ଆହୁ ବାହାରେ ଦେଖି ପାରୁଛେ ତା ଭିତରେ ଆହୁରି ଆମେ ଏତେ ଭଲସେ ଦେଖି ପାରୁଲୁନି କାରଣ ବାଘ ଭାଲୁ ଉପର ହିଁ ଡିପେଣ୍ଡ କରେ ନା ସେମାନେ ଏବେ ବାହାରକୁ ଆସିବେ କି ନ ଆସିବେ ତ ତ ସେଇଟା ଯିବାଟା ଭଲ ହବନି ଯଦି ଆଉ କିଛି ବର୍ଷ ପରେ ଆହୁରି ଭଲ ହେଇ ଯାଇଥିବ ସେମାନେ ଆହୁରି ବାଘ କୁ ରଖିବେ ଆଉ ସିଂହକୁ ଅଧିକ ରଖିବେ ଏମିତି ତ ଗୋଟେ ଦିଟା ହିଁ ଓନ୍ଲି ଦିଟା ହିଁ ରଖିଛନ୍ତି ସେ ବାଘ ଦିଟା ସିଂହ ଦିଟା ଭାଲୁ ଟିକେ ଛନ୍ତି ଚାରି ପାଞ୍ଚଟା ହେଲେ ଅଧିକ ରଖିଲେ ଟିକେ ଭଲ ଲାଗିବ।
ହଁ ସେ ନନ୍ଦନକାନନ ଭିତରେ କଣ ପାଣ୍ଡା ବି ଅଛି?
ନା ମୁଁ ତ ଏଥର କହିଁ ଦେଖି ପାରିଲିନି ପାଣ୍ଡା ଅଛି କି ନାଇଁ
କିନ୍ତୁ ଆପଣଙ୍କ ଭାଇ ଯୋଉ ପାଣ୍ଡା ଟା ଗିଫ୍ଟ କରୁଛି ସେ ପାଣ୍ଡା ଟା ବହୁତ ୱାଓ ହୋଇଥିଲା ଆଉ ଆମ ଘର ପାଖରେ ଯୋଉ ଗୋଟେ ରୁଦ୍ରାସ ନାହିଁ ସିଏ ଯୋଉ କାଲି ଆମେ ତାକୁ ପାଣ୍ଡା ଟା ଦେଖେଇଲେ ସେ ଘରେ ଯାଇକି କାନ୍ଦିକି କହୁଛି କି ମତେ ବି ସେ ପାଣ୍ଡା ଟା ଦରକାର ନହେଲେ ମୁଁ ଆଜି ରାତିରେ ଖାଇବିନି
ଆରେ ଆରେ ମୁଁ ତ ତାକୁ କହିଲି ତୁ ଏଇଠି ରହୁନୁ ପାଣ୍ଡା ସହିତ ଖେଳିବୁ ସିଏ ତ ତା ଦିଦି କୁ କହିକି ଆସିଥିଲା କି ମୁଁ ଦି ମିନିଟରେ ଆସୁଛି ବୋଲି ପଳେଇଲା ମୁଁ କଣ ତାକୁ ମନା କରିଥିଲି କି ଆମେ ତିନି ଜଣ ତ ବସିକି ପାଣ୍ଡା ସହିତ ଖେଳିଥାନ୍ତେ ସିଏ ବି ପାଣ୍ଡଡାକୁ ଦେଖି ବହୁତ ଖୁସି ହେଇଯାଇଥିଲା
ହଁ ଆମେ ବି ତ ତାକୁ କହିଲେ ସେ ଯଦି ପାଣ୍ଡା ସହିତ ଫଟୋ ଉଠେଇଥାନ୍ତା ତାହେଲେ ଆମେ ତାକୁ ପାଣ୍ଡା ଟା ଗୋଟେ ଦିନ ପାଇଁ ଘରକୁ ଦେଇଥାନ୍ତେ ସ ତ ଫଟୋ ଉଠେଇଲାନି ତାପରେ ସେ ପଳେଇଲା ବି ଆଉ ରହିଲାନି ଆଉ ଆସୁନି ବି।
ଛୋଟ ପିଲା ଟା ଆଉ
ମୁଁ ଆଜି ସକାଳେ ଯାଇଥିଲି ତାଙ୍କ ଘରକୁ ତାପରେ ତା ମାମା ମତେ ଏଇଆ କହିଲେ ମୁଁ ତାପରେ ଯଉ ମୁଁ କହିଲି କି ସେ ଏବେ ଆସୁନି ନେଇକି ଆସିବ ସେ କହିଲା କି ନାଇଁ ଥାଉ ଆଉ ମୁଁ ଯିବିନି ତମେ ଦି ଜଣ ମତେ ବାଡଉଛ ଆମେ ତ ତାକୁ ବାଡେଇ ନାହାନ୍ତି।
ଆରେ ହେ କେତେ ମିଛ କଥା କହୁଛି ସେ ରୁଦ୍ରାନସ ତା କଥା ମୁଁ ଆଜି ବୁଝୁଛି ଆମ ନାଁରେ ଏତେ ମିଛ କହୁଛି ଆମେ ତାକୁ କହିଲୁ କି ପାଣ୍ଡା ମଝିରେ ଯାଇକି ବସେ ଆମେ ତୋର ଏତେ ଭଲ ଫଟୋ ଉଠେଇଦବୁ ସିଏ ବି ସେମତି ଖୁସି ହେଇକି ପୋଜ ଦେଇକି ବସିଲା ତାପରେ ଆମେ ତାକୁ ବାଡେଇଲେ କେତେବେଳେ ଯେ ସେ ଆମକୁ କହୁଛି ହଁ ଆମେ ତା ଗାଲ ଟିକେ ଟାଣିଛେ ଛୋଟ ଛୁଆ ଟା ନା ତ ଆମକୁ ଟିକେ ଖୁସି ଲାଗିଲା ଆମେ ଗେଲରେ ଏମିତି କରିଦେଲୁ ତ ଆମେ ଏଟା ମାଡ଼ କି
ତା ଗାଲ ତ ବହୁତ ସଫ୍ଟ ହେଇଛି ତା ଗାଲ ଟାକୁ ଯେମତି ଯୋଉ ଜେଲି ଚକୋଲେଟ ଯେମତି ସଫ୍ଟ୍ ତା ଗାଲ ପୁର ସେମିତି ସଫ୍ଟ।
ହଁ ପରା ଛୋଟ ଛୁଆ ମାନଙ୍କ ଗାଲ ଟା ପୁରା ବଢିଆ ହେଇଥାଏ।
ତାପରେ ଯୋଉ ସିଏ ବି ଏ ଯୋଉ ଏବେ ସବୁବେଳେ ଚାରିଟା ବେଳେ ଟିଉସନ ଯାଉଛି ତାପରେ ସିଏ କହୁଥିଲା କି ଆମେ ତିନି ଯୋଉ ପା ଦିଦି ତୁ ମୁଁ ଆମେ ଯିବା ଯୋଉ କୋଉଠିକ କିି ତ କହୁଥିଲା ହଁ ନନ୍ଦନକାନନ ଯିବାକୁ କହୁଥିଲା ତାପରେ ମୁଁ କହିଲି କି ନନ୍ଦନକାନନ ଗଲେ ତୁ ପଇସା ଦବୁ ତ ସେ କହିଲା ନା ମୁଁ ଦେବିନି ତମେ ଦି ଜଣ ଦବ।
ହଁ ଇଏ ଗୋଟେ କଥା ନେଇଯିବା ତାକୁ ଆଉ ଆମେ ତାକୁ ଭାଲୁ ଆଉ ପାଣ୍ଡାକୁ ଦେଖିଦେଲେ ସେ ସାଙ୍ଗ ସହିତ ରହିବ ନା କଣ
ହଁ। ତାପରେ ସେ ଯୋଉ ପାଣ୍ଡା ଟାକୁ ରହିଲେ ତ ସେ ବୋଧେ ପାଣ୍ଡା ଟାକୁ ଟାଣି ଟାଣି ତାକୁ ଖାଇଦବ।
ହଁ ତାକୁ ଛିଣ୍ଡେଇକି ତୁଳା ବାହାର କରିଦବ ଏ ଆଉ ଗୋଟେ ମଜା କଥା ଶୁଣ ଆମେ ଯୋଉ ଯାଇନଥିଲୁ ନନ୍ଦନକାନନ ଗୋଟେ ମାନେ ମାଙ୍କଡଟେ କୁର୍କୁରେ ଖାଉଥିଲା ଜାଣିଛ ମାନେ ସେ ନିଜେ ଜରି ଛଡେଇକି କୁର୍କୁରେ ଖାଉଥିଲା।
ଆଉ ତମେ ମତେ ଗୋଟେ ଫଟୋଟେ ବି ଦେଖଉଥିଲ ସେ ଥଣ୍ଡା ବି ପିଉଥିଲା
ହଁ କି ହଁ ପରା ସେମାନେ ମାଙ୍କଡ ମାନଙ୍କୁ ଆମକୁ ସେଥିପାଇଁ ମନା କରାହେଇଛି କି ତମେ ଭିତରକୁ ପ୍ଲାଷ୍ଟିକ ରେ ଖାଇବା ଜିନିଷ ଜରିରେ ନେଇକି ଯିବନି ତମେ ବ୍ୟାଗରେ ବି ରଖିଥାଅ ସେ ଶୁଙ୍ଘିକି ଆସିକି ତମ ବ୍ୟାଗ ରୁ ଛଡେଇକି ନେଇଯିବେ ଜାଣିଚ ମାନେ ଚେନ ଖୋଲିକି ଲୋକମାନେ ଯୋଉ ହାତରେ ଧରିକି ବ୍ୟାଗ୍ ନେଇନଥିଲେ ସେମାନେ ତ ସେ ବ୍ୟାଗ ସହ ଟାଣିନେଲେ ପାଣି ବୋତଲ କଦଳୀ କୁୁରକୁରେ ସବୁ ଜିନିଷ
ତାପରେ ଯୋଉ ମୁଁ ଗୋଟେ ଫଟୋଟେ ତମର ଦେଖିଥିଲି ତମେ ଗୋଟେ ତମ ସାଙ୍ଗର କାନ୍ଧ ଉପରେ ବସିକି ଯୋଉ ଆମ୍ବ ତୋଳୁଥିଲ ସେଇଟା କୋଉଠି ତୋଳୁଥିଲ?
ସେଇଟା ନା ଆମେ ଗୋଟେ ଇଣ୍ଟରନସିପ କରିବାକୁ ଯାଇଥିଲୁ ସେଇଟା ନନ୍ଦନକାନନ ଆଗକୁ ଗୋଟେ ବାରଙ୍ଗ ଅଛି। ସେଇ ବାରଙ୍ଗ ପୋଲିସ ଷ୍ଟେ ସିଧାରେ ଗୋଟେ ଗଲେ ବନ ସାଇଟ୍ ରେ ଆସିବ ସେଇଠି ଆମେ ଯାଇଥିଲୁ।
ସେଇଠି ତମେ ଯୋଉ ଆମ୍ବ ତୋଳିଲ କଞ୍ଚା ଆମ୍ବ ନା ପାଚିଲା ଆମ୍ବ ତୋଳିଲ।
ସେଟା ପୁରା ପାଚିଲା ଆମ୍ବ ଥିଲା ଜାଣିଛ ପୁରା ୟେଲୋ ପଡିକି ଏତେ ବଢିଆ ଦେଖା ହଉଥିଲା।
ସେମାନେ କିଛି କହିଲେନି ତମେ ଯୋଉ ଆମ୍ବ ତୋଳି ଦଉଥିଲ।
ନାଇଁ ସେ ତ ଆହୁରି ମୁଁ ଆମକୁ କୋଳି ବିଛେଇକି ବି ଦେଇଥିଲେ ଆଉ ଆମେ ତାଙ୍କ ଆଗରେ ତୋଳି ନଥିଲୁ ତ ସେ ଜାଣ ନଥିବେ।
ତାପରେ ଯୋଉ ଯୋଉ କହନ୍ତ ଆଉ ଗୋଟେ ସେଠି ଗୋଟେ ନଥିଲା ଯୋଉ ଯୋଉ କହ ତ ସ୍ପାଇଡର ଖୋଜୁଥିଲ ଯୋଉ ବୁଢୀ ଆଣୀ ଗୁଡାକ ସେଇଗୁଡାକ କେମିତି କରୁଥିଲୁ ତମମାନେ
ସେଇଟା ନା ଆମେ ଯେତେବେଳେ ରିଜନାଲ ସାଇସ ସେଣ୍ଟର ଯାଇଥିଲୁ ସେଇଠି ଆମର ଜଣେ ଥିଲେ ହେଡ ହେଲା ସିଏ ଆଗରୁ ଏମତି ସ୍ପାଇଡର ଖୋଜିଛନ୍ତି ତ ସିଏ ହିଁ ଆମକୁ ହେଲ୍ପ କରିଥିଲେ ଏଇ ସବୁ ଜିନିଷରେ କେମତି କଣ? ସ୍ପାଇଡର ଖୋଜିବ ହେଲା ତ ଆମେ ଯେତେ ବି ସ୍ପାଇଡର ଖୋଜିଛୁ ଅଧାରୁ ଅଧିକରୁୁ ଅଧିକ ସିଏ ହିଁ ପାଇଛନ୍ତି ମୁଁ ବି ବୁଝିପାରୁନି କେମିତି ମୁଁ ତ ଖାଲି ତାଙ୍କର ମାଇକ୍ରୋଲେନ୍ସ ଟା ଲଗେଇକି ମୋ ଫୋନ ରେ ଫଟୋ ଉଠେଇଛି। ସେତିକି ମୋର ମୁଁ ଯାହା ବେଶୀ କରିଛିି ଫିଅରରେ ଫଟୋ ଉଠେଇବା ମୁଁ ବେଶୀ ବି ସ୍ପାଇଡର ଖୋଜିକି ପାଇନି ହେଲେ ସିଏ ସବୁ ସ୍ପାଇଡର ଖୋଜିକି ପାଇଛନ୍ତି।
ତାପରେ ତମେ ଯୋଉ ଥରେ ଗୋଟେ ସାଇନ୍ସ ପାର୍କ ଯାଇଥିଲ ସେ ଯୋଉ ମିରରରେ ବି ସେଇଟା ବହୁତ ଭଲ ଦେଖାହଉଥିଲା।
ହଁ ସେଇ ମିରର ଟା ନା ମୁଁ ନୁହ ସେଇଠି ସାତ ଆଠ ଥର ଏମିତି ଚାଲି ଚାଲି ମୁଁ ଜାଣିଗଲି କି କଣ କୋଉ ବାଟ ଯିବ ବୋଲି ତ ମୁଁ ଏବେ ଫାଷ୍ଟ ବସିଲେ ମୁଁ ଜାଣି ଯାଉଛି କି କୋଉ ପଟେ କଣ ମିରର ଅଛି ତ କୋଉ ପଟେ ବାହାରିବ।
ହଁ ତାପରେ ସେଇଠି ଗୋଟେ ଯୋଉ କଣ ଟ ସେଟା ହଁ ଡ୍ରାଗନ ବି ଗୋଟେ ଥିଲା ନା
ହଁ ହଁ ଡାଇନୋସର ଗୁଡା ବି ବହୁତ ଅଛି ହେଲେ ସେଗୁଡାକ ଯେତେବେଳେ ତମେ ରାତିରେ ଦେଖିବାକୁ ଯିବ ସେଇଟା ମାନେ ପୁରା ତାଙ୍କର ମାନେ ସେମାନେ ବେକ ବି ବୁଲେଇ ଦେବେ ଲାଇଟ ଶୋ ହବ ଭଲ ଲାଗିବ ହଉ ଶୁଣ ମୁଁ ଏବେ ରଖୁଛି ତମେ ଏବେ ଆସ ହେଲା ଆମେ ପରେ କେବେ କଥା ହବ ନା କଣ କହୁଛ?
ହଁ ଆଉ କେବେ କଥା ହବା।
ହଉ।